ଅପା ନମସ୍କାରେ। ଆଉ କଣ କରୁଛନ୍ତି।
ଏଇଠି ମା ବାଡ଼ିରେ ଏଇ ଭାତ ଗଣ୍ଣ୍ଡେ ବସେଇଛି ତ।
ହୁଁ।
ଆଉ ଚୁଲି ଲଗେଇକି ମୁଁ କହନି ଆଉ କଣ କରିବି। ଦେ ଗଣ୍ଡେ ଭାତ ବସେଇ ଦିଏ। ଭାତ କରିବି ଆ। ଆଜି ଆମେ ତ ଭାତ ଖାଇାବୁନି ଯୋଉ ପଖାଳ ଟିକେ ରହିବ କରିବା ପାଇଁ।
ହଁ।
ଭାତ ବସାଇ ଦେଇଛି ଭାତକୁ ଖାଲି ଗାଈକି ଗଣ୍ଡେ ଦେଇ ଦେଇେଇକି ପଖାଇଦବୁ ଆଉ।
ଓହୋ ତ ତାହେଲେ ଗା। ଛ ବି କେତେଟା ଗାଈ ଅଛି।
ଗୋଟେ ଗାଈ ତାର ବା ଛୁଟା ଆଉ ସେଣ୍ଢ ଟା ଥିଲା ଯେ ସେଣ୍ଢ ଟା କଲି। ତାହେଲେ ସେଣ୍ଣ୍ଡକୁ କଣ ରଖିପାରିବା କି। ଅଣ୍ଣ୍ଡରୁଆ ଛୁଟି ହେଇଥିଲା ତା ସେଣ୍ଟ ହେଇଥିଲା ସିଏ ତା ଶୁଙ୍ଖ ଥିଲା। ତାକୁ ସୋମବାର ଦିନ ତାକୁ ପୂଜା ପାଠ କରିକି ଛାଡିଦେଲୁ।
ଓ ହୋ। ତାଙ୍କୁ ରଖନ୍ତିନି।
ନା ତା ରଖିବୁ କାହିଁ ତାଙ୍କୁ ରଖିବୁ କଣ?
ହ ଆଉ
ବର୍ଷା ଦିନ ଆଇଲାଣି ଏବେ ସବୁ ଧାନ ତଳି ପକେଇଲେଣି ଆଉ ଆମେ ଯଦି ରଖିବୁ
ହଁ
ଆଉ ତଳି ପକେଇଲେଣି ଇଏ ଖେଦିବ ସିଏ ଖେଦିବ ହଇରାଣ। ସେ ରୁଟି କନେ ବି ସେ ରୁଟି ଖଣ୍ଡେ ଗାଇକି ଦବାକୁ ପଡିବ।
ଆଉ ସେ କେବେ ଆଉ ଆସୁନି।
ଥିଲା ଦି ଦିନ ଖଣ୍ଡେ ଆସିକି ଦୁଆର ମୁହଁରେ ଛିଡା ହେଇକି ଇଏ ହଉଥିଲା କିନ୍ତୁ ଆଜି ଆଉ କାଇଁ ଆ ସିନେମା ଆଜି ଆଉ ଦେଖିନି।
ହଁ ହଁ
ଏଇନା ଦି ଚାରି ଦିନ ତାର ଏମତି ବୁଲିବ ଅଭ୍ୟାସ ଯହାନେ ଏଇଠି ରହିଛି ଜନ୍ମଟା ତାର
ହଁ
ତାପରେ ଆଉ ସେ ଆଉ ଆସିବନି। ଆଉ ଯୋଉ ଛଚିନ୍ଦ୍ରାରେ ତମେ ଯୋଉ କହୁଥିଲ ଛଚିନ୍ଦ୍ରା ଜାଣଲନା। ଛଚିନ୍ଦ୍ରା ରେ ତିନି ଚାରି ଲ
ହଁ ଆଉ ତା କହୁନ ଗୋଟେ ରେସିପି।
ଛଚିନ୍ଦ୍ରା କଣ କରିବ ଆଳୁ ଛଚିନ୍ଦ୍ରା ତମେ ଯେଉଁ ଲ ବା ଲମ୍ବା କାଟିକି ବାଟଣ ଦେଇ ସୋରିଷ ବାଟଣ ଦେଇକି ଭାଜିପାରିବ।
ହଁ
ସିଏ ଗୋଟେ ଭଲ ଆଳୁ ବାଟଣ ଦେ ଦେ ସୋରିଷ
ଏ ବି ହବ
ହଁ ସେ ଟା ହବ ଆଳୁ ଆଉ ଛଚିନ୍ଦିା କାଟିଦେବ ଲମ୍ବା ଲମ୍ବା ତାଟେ ଚୋପା ଛଡ଼େଇ ଦେଇକି ତାପରେ ତାକୁ ସୋରିଷ ଅ ସୋରିଷ ରସୁଣ ଆଉ ଜିରା ବାଟିଦବ ବାଟି ଦେଇକି ଉଁ ତେଲ ପକେଇ ଦେଇକି ତାକୁ ଟିକେ ଭଲିକି ଭାଜି ଦବ ଭାଜି ଦେଇକି ନା ତାପରେ ତାପରେ ବାହାର କରିଦବ ପିଆଜ ତେଲ ଫୁଟଣ ଫୁଟଣ ଦେଇକ ପିଆଜ ପକେଇଦବ ପିଆଜ ପକେଇ ଦେଇକି ସୋରିଷ ବାଟଣ ପକ୍ ଢାଳିଦବ ଢାଳି ଦେଇକ ଟିକେ ମରିଯିବ ଯେମିତି ଇଏ ପକେଇଦବ ପୁରା ଖଡ଼ଖଡ଼ିଆ ହେ ଯିବ ଆ ଆଉ ଗୋଟେ ଅଛି ତାକୁ ପୁରା ମାନେ ଟିକିଏ କାଟିକି ଲମ୍ବା ଲମ୍ବା କାଟିିକି ଗୋଲ ଗୋଲ କାଟିିକି ତା ପେଟରୁ ଟିକେ ଚିରିଦବ ଚିରି ଦେଇକି କଣ କରିବ ମସଲା ଦିଅ କି ସୋରିଷ ବାଟଣ ଦିଅ ଯାହାବି ଦିଅ ତା ଦେଇକିନା କଣ କରିବ ତାୱା ରେ ଚାପିଦବ
ଏମିତି ଗୋଟା କଲରା ଭଲରା ଭାଜନ୍ତି ସେମତି।
କଲରା ଯେମିତି ଭାଜନ୍ତି ସେମିତି ତାୱାରେ ଚାପିଦବ ସେମିତି କରିବ ନ ହନେ କଣ କରିବ ନା ସେଇଟା ଏତି ଭଲ ଲାଗିବ ଟେଷ୍ଟ କରିବ ଧର ଖାଇକି ମାନେ ଆଉ ଗୋଟେ କଣ କରିବ ତମେ ଯୋଉ ମସଲା ଆଳୁ ଯେମିତି କଷୁନାହାନ୍ତି ଆମେ
ହଁ।
ଉଠିଲ ସେଗୁଳା ଆଳୁ ଭର୍ତ୍ତା ହଉ କିମ୍ବା ମସଲା ଦେଇକି ହଉ ତା ଦେହରୁ ସେମିତି ଲମ୍ବା ଲମ୍ବା ଗୋଲ ଗୋଲ କରିକି କାଟିଦବ କାଟିଦେଇକି ତା ପେ ଚିରିଦବ ଚୁଡ଼ି ଦେଇକି ଯୋଉ ଆଳୁ ମସଲା ପୁରରେଇଦବ। ପୁରୀ ଦେଇକି ତମେ ଛାଣି ଦେଇ ବିି ପାରିବ ହୁଁ। ସେଇଟା ବି ଭାରି ବଢ଼ିଆ ଲାଗିବ।
ହ।
ଆଉଗୋଟେ କଣ କରିବ ତମେ ଖାଲି ଛଚିନ୍ଦ୍ରୟ କୁ ସୁଦ୍ଦା କିଛି ନ ପକ ଆ ଖାଲି ଖଡ ଖଡ କରିକି ଆଗେ ଭାଜିଦବ ତାପରେ ତମେ ଜନ୍ତାପୁଡ଼ା ଟାଇପ ର ବି କରିପାରିବ। ତାୱା ଜନ୍ତା ବୁଡ଼ା ଟାଇପ ର ତାୱରେ ତାୱରେ କର କଢେଇରେ କର ପୋଡିି ବି ବା।
ଓ ହ।
ଏମିତି କରିପାରିବ ତାର ଅଛି ଯେ କରିକି ଖାଇବା ସମସ୍ତଙ୍କୁ ବି ସେଇଟା ଭଲ ଲାଗେନି ଯେମିତି କାହାକୁ ଭଲ ଲାଗିଲା ସେମିତି କରି ଖାଇବ। ଜହ୍ନି ଜହ୍ନି ଯେମିତି ଆମେ ଗୋଟେ ସୋରିଷ ରାଇ ଦେଇକି କରନ୍ତି ଆମେ ଛେଥିରେ ବି ଆମେ ଭେ ଯେମିତି ଚୁଡ଼ଚୁଡ଼ା ଟାଇପର ବି କରନ୍ତି ନୁହେଁ କି? ଜହ୍ନି ଜନି ଭାଜି ବି ପାରନ୍ତି।
ଜହ୍ନି ପୋସ୍ତଟ ସେଡ଼ା ଭଲ ଟେଷ୍ଟି ହଁ।
ଜହ୍ନି ମସୁର ଯାଇ ପକେଇକି କରିପାରିବ ଏମିତି ଖାଲି କ୍ଷୀର ଦେଇକି କନେ ଆହୁରି ବଢିଆ ଲାଗିବ ଜାଣିଛ ନା।
ହଁ ହଁ।
ସେ ଛଚୀନ୍ଦ୍ରା କୁ ବି ସି ଆ ଜହ୍ନି କି କାଟିଦେବ କାଟି ଦେଇେକି ସିଝାଇଦବ ଦେଇକି ରସୁଣ ଛୁଙ୍କ ଦେଇଦେବ ଦିଦି କଣ କରିବ କହନି କ୍ଷୀର ଢାଳିଦବ ତା ସାଙ୍ଗେ ଟିକେ ଜିରା ଗୁଣ୍ଡ ପକେଇଦବ ତାର ଟେଷ୍ଟ ଛଚିନ୍ଦ୍ରାକୁ ବି ସେମିତି କରନ୍ତି।
ଓହୋ କ୍ଷୀର ଦେଇ କଲେ ଗୋଟେ ଅଲଗା ଟେଷ୍ଟ ଆଉ।
ହୁଁ।
ହ ହଁ।
ଯେମିତି କଲେ ବି ଭଲ ଲାଗିବ ଆ ଭେଣ୍ଡି ଚୁଡ଼ଚୁଡ଼ା ଆମେ ଯେମିତି ଭେଣ୍ଡି ଆମ୍ବିଳ କରଛନ୍ତି ଆମ୍ବୁଲ ପକେଇକି ସିଏ ଗୋଟେ ଆମ୍ବିଳ ହଉଛି
ହଁ।
ଭେଣ୍ଡିିକି ଆମେ କଣ ଚିରିକି ମସଲା ଦେଇକି ବି ତାୱାରେ ଭାଜୁନାହାନ୍ତି କି ଏମିତି କଲରା ଭାଜନ୍ତି।
ହଁ।
ଭାଜିଛ ନା କେବେ?
ହଁ
ଦହି ବାଇଗଣ କରୁଛନ୍ତି ଯେମିତି ଭେଣ୍ଡିରେ ଆମେ
ହଁ ସେମିତି ଦହିରେ ବି ଭେଣ୍ଡି ବିଆ କରିହବ।
ହୁଁ ତମର ଆଜି ଯେଉ ଦହିରେ ଖଡା ବି କରି ହବ ହୁ ଦହିରେ ଖଡା ଅଛି କ ଖଡ଼ା ପା ଉ ସିଝେଇ ଦେଇକି କରିବ। ଯେମିତି ଆମେ ଦହି ବାଇଗଣ କରୁଛନ୍ତି ସେଇ ଟାଇପର ଆଉ ଏଟାରେ ଟିକେ ଦିଅନ୍ତି କଣ ସୋରିଷ। ବାଟଣ କିଏ ଦେଇକି କରନ୍ତି କିଏ ଖାଲି ଦହି ଇଏ କରନ୍ତି।
ଖ ଖଡାରେ।
ହୁଁ
ଓହୋ।
ଭଲ ଲାଗିବ ସେଇଟା ତମର ଆଜି ଯେଉ ବୁନ୍ଦି କରିଥିଲ ଯେୋଉ ଚିନି ନ ପଡ଼ି କି ଯେଉ ଖାଲି ଶୁଖିଲା ବୁନ୍ଦି ରଖିଛ ନା ଏବେ ତ ସବୁ କରଛନ୍ତି ଦହି ବୁନ୍ଦିୁ ନୁହେଁ।
ହୁଁ କେତେ ପ୍ରକାର ଆଇଟମ ସବୁ ବାହା ରିଲାଣି ଆଉ
ଦହି ବୁନ୍ଦି କରିଦବ ସି ଆହୁରି ଗୋଟେ ଟେଷ୍ଟ ଲାଗିବ। ସେ ଆମ ପାଏଇଟା ପକାଳେ ବାହାର ଖାଦ୍ୟ ଏବେ ସବୁ ଆମ ଓଡ଼ିଶାରେ ଖାଉଛନ୍ତି।
ମୋତେ ମୋତିଚୁର ଲଡୁ ଟା ଭଲ ଲାଗେ ମତେ ଏଇ ନର୍ମାଲ ଲଡୁ ଭଲ ଲାଗେନି।
ଆଉ ରସଗୋଲାଟା କରିଚୁତ ଘରଛେ ନା।
ହଁ। ଭଲ ରସଗଲା ଭଲ ଟେଷ୍ଟ ଲାଗୁଛି ସ୍ପ୍ରଞ୍ଚି ହେଇଚି।
ନା ମୁଁ ଆମେ ତ ଆଉ ରସଗୋଲା ଫସଗୋଲା ଖାଉନୁ ଆଉ
ତମର ବି
ନା ମୁଁ ଖାଉନି ଆଉ ମାନେ ଖାଉଛି ସବୁ କେତେଳେ ଧର କୋଉଟା ଟିକେ ମନ ହେଲା ଖାଉଛି ମେ ଆଉ ସେମିତି ବି ମୁଁ ଖାଉନି।
ଆ ହା।
ଦେ ଯା ହଁ ଯାହାାନେ ପାଖାପାଖି ଲାଗିଲାଣି। ଆଉ ଖାଇନେ ହବନି। କଣ କରିବା ଦେହ ଖରାପ ହଉଛି ଦେହକୁ ଟିକେ ଅନେଇବା। ଆଉ ତମ ଆଡେ ଆମ୍ବ ଆଉ ସଇଲାଣିି ନା ଅଛି?
ଆମ ଆଡେ ଆମ୍ବ ସରିଗଲାଣି କଲଲିମ୍ବି ଆମ୍ବ ପଛରେ ଗୋଟେ ଗୋଟେ ଅଛି।
ତମର ବୋଧେ ଏ ଯେଉ ଅଷାଢମାସିଆ ଆମ୍ବ ଗଡ଼ୁ ଆମ୍ବ ନାହିଁ।
ଗଡୁ ଆମ ବଡ଼
ଗୋଟେ ଅଷାଢ଼ ମାସ ଲାଷ୍ଟ ଆଡ଼କୁ ପାଚିବ
ନା ନା ଆମ ଘରେ ଅଛି ଆମ ବାପ ଘରେ ଅଛି କ ଯୋଉ ବାଇଗଣ ପଲେଇ ଆମ୍ୱ ସେ ରଜ ପରେ ଯାଇ କେତେ ପରେ ପାଚିବ
ଯା ହଉ ଆମର ଅଛି ଆମର ଏଇ ଅଷାଢ ମାସରେ ସେ ଆମ୍ବ ପାଚିବ
ଅଷାଢ଼ ମାସରେ ଆମ୍ବ ବାଛିବ ଆମର ଏକ ଅଷାଢ ମାସରେ ଅ ହଉ ପଣସ ପଣସ ଆମର ବି ଝିଅ ପଣସ ଗଛ ଅଛି ପଣସ ଯାଇକି ସେ ପାଚି ନି ଆଜି ସରିଗା ଆମର ହେ ନା ଟିକେ ଆମର ବାଛେ
ଓହୋ କେତେ ଆପଣ ଶୋଉଛଛି
ତେତ ଅଛି
ଓହୋ କୋଉଠି ତମ ଘରେ
ହଁ ଆମ ବାଡିରେ
ଅହୋ।
ବାଡ଼ିରେ ଅଛି ସେଠି ଡେରିରେ ପାଚେ।
ପଣସ ମଞ୍ଜିରେ କଣ ଆଇଟମ କରନ୍ତି ବା।
ପଣସ ମଞ୍ଜି ଭାଜି ପାରିବ ଭଜା ଖାଇଛୁ ନା।
ହଁ ଭଜା ମାନେ ଆରେ କୋଉ ତରକାରୀ ଫରକାରୀ ପଡି
ନା ଖାଲି ପଣସ ଆଳୁ ସୋରିଷ ବାଟଣ ଦେଇକି ଭାଜ ସେ ଭାରି ବଢ଼ିଆ ଲାଗିବ।
ଟେଷ୍ଟ ହେ ଲାଗେଁ। ପଣସୀ ମଞ୍ଜିର ଚଟାଣୀ।
ହୁଁ ସେ ବଢିଆ ଲାଗିବ ପୋଡ଼ିଦବ ପୋଡି ଦେଇକି କଣ କରିବ ରସୁଣ କଞ୍ଚା ଲଙ୍କା ଜିରା ଆଉ ପିଆଜ ଦେଇକି ବାଟି ଦେବ ସେ ଭାରି ବଢ଼ିଆ ଲାଗିବ।
ଓହୋ। ଛ ମର୍ଜି ଓ ଖାନ୍ତି
ଓଡ଼ିଆ ଘର ମାନେ ଆମର ଚୁଲି ଅଛି ସବୁ ପୋଡ଼ି ପୋଡ଼ାଇକି ବି କରିପାରିବା।
ହୁଁ। ଏ ବରା ଯେତେ ଜିନିଷ ଗଲେ ବୋଇତାଳ ଫୁଲ ବରା ବଢିଆ ଟେଷ୍ଟ ଲାଗେନି।
ହୁଁ।
ମତେ ତ ଭାରି ଟେଷ୍ଟ ଲାଗେ।
ବୋଇତାଳୁ ତ ଗଛ ଗୋଟେ ଏମିତି ଜିନିଷ ତା ପତର
ହୁଁ।
ତା ଫୁଲ ଖାଇବ ତା ଫଳ ବି ଖାଇବ।
ଓ ହୋ।
ହଁ।
ଗୋଟେ ଏମିତି ଜିନିଷ ତା ଫୁଲ ଫଳ ସବୁ ଖାଇବ।
ଏବେ ତମେ ମଣ୍ଡା ଭର୍ତ୍ତା ଖାଇଛ ନା ଅମୃତ ଭଣ୍ଡା ଭର୍ତ୍ତା?
ଅମ୍ବୃତ ଖଣ୍ଡା ଭର୍ତ୍ତା ନା।
ଅମୃତଭଣ୍ଡାକୁ କଣ କରିବ ତା ଚୋପା ଛଡ଼େଇକି କାଟିଦବ କାଢି ଦେଇେଇକି ବଡ ବଡ ଖଣ୍ଡ କରି ଯେମିତି ଆଳୁ ଖଣ୍ଡ କର ସିଝେଇ ସେଇ ଦେବ ଲୁଣ ଦେଇକି ସିଝେଇ ଦେବ ସିଝେଇ ଦେଇକି ତାକୁ ଛାଣିଦବ।
ହଁ।
ଛାଣ ହଁ ନା ନା ଖାଲି ଏମିତି ମାନେ ସିଝେଇଥିବ ଯୋଉ ପା ପାଣିରେ ଛାଣିଦବ।
ଓହୋ ହଉ ତାହେଲେ ଆଉ ହଉ ମୋର ଚାର୍ଜ ନାହିଁ ଚାର୍ଜ ବସେଇବି
ଅହୋ।
ଆ ହଉ ତାହେଲେ ରୁହ ପରେ ଫୋନ୍ କର କରିମି ଆଉ ହଉ।